ହ୍ୟାଲୋ।
କଣ କରୁଛନ୍ତି? ଶୁଭ ସକାଳ। ହଁ ହଁ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ହଁ କୁହ ଏଇ ବସିଛି।
ଆଉ ସକାଳର ଖାଇବା ପିଇବା ସରିଗଲାଣି?
ହଁ ଚା ବିସ୍ କୁଟ ଖାଇଛି ଆଇଲି। ମୁଁ ଯାଉଛି ଖାଇକ ଆଉ।
ହଁ ଆ
ତମେ କଣ କରୁଛ? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭୁ ହଁ ଶୁଭୁ ଏ ଯୋଉଟଛି ନା ବର୍ଷା ଆମରଡେ ପ୍ରବଳ ହଉଛି।
ହଁ ହଁ ବହୁତ ବର୍ଷା ଏଠି ବି ବହୁତ ବର୍ଷା ହଉଛି ନା।
ଏବେ ଏବେ ମେ ଟିକେ ଟିକେ ଛାଡିଛି ନହେଲେ ପ୍ରବଳ ବର୍ଷା ହଉଥିଲା।
ଏଠି ବିି ସକାଳୁ ରାତି ଚାରିଟାରୁ ବର୍ଷା ହଉଛି ଆଉ। ଆଉ ଆଜି ରୋଷେଇ କଣ ସକାଳେ
ଆଜି ଆମର କଣ ରୁଟି କାଲତିରେ ହେଇଥିଲା ସେଇ ରୁଟି କି ଯାଉଛି ମାମା ତେଲ ମାରିଦବ ମଧିକି ଖାଇବୁ ଆଉ।
ହଁ ହଁ ରୁଟି ର କଣ ମାନେ ହଁ ହ ବଢିଆ ଲାଗିବ ଚା ରୁଟି ଏବେ ବର୍ଷା ପାଗକୁ ଆଉ
ହଁ ବାସି ରୁ ସେ ହେଲେ ମୋ ମାମା ଥର ତେଲ ମାରିଦିଏ ମୁଁ ଘରେ ଖାଇଦିଏ।
ହଁ ହଁ ଆଉ ଆପଣ ପଢୁଛନ୍ତି କଲେଜରେ ପଢୁଛନ୍ତି
ମୋର ଏବେ ଯୋଉ ଆଜି ବର୍ଷା ପାଗରେ କଲେଜ କିଏ ଯିବ?
ଯୋଉ ବର୍ଷା ହଉଛି ତ ଆଉ କଲେ ଯିବା ମାନେ ଓଦା ହେଇଯିବ ରାସ୍ତାରେ।
ଉଦାହରଣ ମର ଅଛି ରେନିକୋଡ ଅଛି ଯେ କିନ୍ତୁ ବର୍ଷ କିଏ ଯିବ?
ହଁ
ତାପରେ ବି ମୋ ସାଙ୍ଗ ମାନଙ୍କ ଘର ବହୁତ ବହୁତ ଦୂର ବାଟାାର୍ ମାନ ବି ଆଜି ଆସିବେନି ଆସିବେନି ମୁଁ କଡିଆ କଣ ହବନି ଆ ତମ ଘରେ ସମସ୍ତେ କଣ କରୁଛନ୍ତି?
ଆମ ଘରେ ମୋ ପୁଅ ପଢୁଛି ସ୍କୁଲ ଯାଇନି ବର୍ଷା ଟା ହଉଛି ତ
ହଁ ତା କହନି ବସ୍ତାରେ ବି ଛାଡିବ ଭଲ ନୁହଁ ପୁଅ କୁ ଛୋଟ ଛୁଆଟା ନା ଥଣ୍ଡା ଫଣ୍ଡା ଧରିଦବ।
ହଁ- ହଁ। ବର୍ଷା ହଉତି ବହୁତୁ ଆଉ ଯାଇନ୍ ଆଉ ଆମ ବୋଉ ମାନେ ଆମ ଶାଶୁ ବସିଚନ୍ତି ପୁଅ ପାଖରେ ମୁଁ ତ ଏଇ କଥା ହଉଚି ଆଉ ଘରେ କହିଲେ ଏତିକି ଆମେ ଲୋ କଣ?
ହଁ- ନାଇଁ ଏ ସାହାଯ୍ୟ କଣ କହୁଥିଲେ ଆଉ କଣ କୁହ।
ମୁଁ କହିଲି ଆଉ କଣ ଭଲ ଲାଗେ ଖାଇବାକୁ?
ଆଉ କଣ ସବୁ ତ ଭଲ ଲାଗେ ଖାଇବାକୁ।
ମାନେ ଆମିଷ ଉପରେ ଭଲ ଲାଗେ ନା ସାଧା ଉପରେ ଭଲ ଲାଗେ?
ହଁ ଆଇଁଷ ସାଧା ସବୁ ଭଲ ଲାଗେ। ଭାତ, ଡାଲି ଆଉ କଣ ପଖାଳ ଭାତ ଆଳୁ ଛୁଙ୍କ ଭଲ।
ହଁଁ ପଖାଳ ଭାତ ଟା ଭଲ ଗରମ୍ ଦିନ ପାଇଁ ପଖାଳ ଭାତ ଟା ଭଲ ଏବେ ବର୍ଷା ହଉଚି
ହୁଁ ଏବେ ଆଜିି କେହି ପଖାଳ ଖାଇବେନି ଆଜି ସବୁ ଗରମ୍ ଭାତ ଖାଇବେ।
ହଁ- ହଁ ବର୍ଷା ଟା ହଉଚି ପଖାଳ ଟା ଖାଇବାକୁ ଇଚ୍ଛା ହବନି।
ମାନେ କଣ କହିଲେ ପଖାଳ ଭାତ ଆଳୁ ଛୁଙ୍କ ଆଉ ଖଟା ହେଲେ ମୋର ଚଳିବ।
ହଁ -ହଁ -ହଁ।
ଆଉ ତମେ?
ହଁ ଆଉ ଘରେ ସବୁ କିଏ କିଏ ଅଛନ୍ତି ଆପଣଙ୍କର?
ଆମ‌ ଘରେ ମାମା ମୁଁ
ଦି ଜଣ ଭାଇ ଅଛନ୍ତି।
ନା ନା ସେ
ବାବା।
ନାହାନ୍ତି।
ଓହୋ ମାନେ କଉଠି ଅଛନ୍ତି ନା ମାନେ କଉଠି ଚାକିରି ଫାକିରି କରିଚନ୍ତି ଅଛନ୍ତି ଆଉ ନାହାନ୍ତି ନା। ହଁ ହଁ ଆ ବର୍ଷା ପା ହଉଚି ତ ବର୍ଷା ପାଗ ଆଉ ବର୍ଷ୍ ବର୍ଷା ହଉଚି ଘରେ ଖାଲି ରହିବା କଥା ଆଉ।
ଆଉ ଅଙ୍କଲ୍ ହେରିକା କଣ୍ କରୁଚନ୍ତି?
ଅଙ୍କଲ୍, ଅଜା କେହି ନାହାନ୍ତି ଖାଲି ମୋ ସ୍ଵାମୀ ରହୁଚନ୍ତି ଭୁବନେଶ୍ୱରରେ ଆଉ ମୁଁ ହଁ ମୁଁ ଅଛି ଆଉ ମୋ ଶାଶୁ ଆଉ ମୋ ପୁଅ ଏତିକି। ଆଉ ଘରେ କେହି ନାହାନ୍ତି।
ପଚିଶ୍।
ରଜ କେମିତି ପାଳନ କଲେ ରଜ କେମିତି କଲେ ରଜ ଟା କେମିତି କଲେ?
ରଜ‌ ‌ଟା ରଜରେ ତ ମୁଁ ଗଲି ଫାଷ୍ଟ୍ ଆମ ଗାଁ କୁ ଗଲି ଏଇଠି କଟକ ରେ ରହିକି ରଜ ପାଳନ କର କି ରଜ ଆ ବେକାର୍ ହେଇଗଲା ତାପରେ ଆମ ଗାଁକୁ ପଳେଇଲି ଲାଷ୍ଟ୍ ରଜ ଦିନ ଗାଁକୁ ଯାଇକି ବୁଲାବୁଲି କରିକି ଆସ୍ ଆସିଥିଲି ଆଉ।
ର -କଟକରେ ଆପଣ କଣ ରହୁଚନ୍ତି? ପଢୁଚନ୍ତି କଟକରେ?
ମାନେ ପଢୁଚି ସେଇଠି ପଢୁଚି ରହିକି ତାପରେ ଘରୁକୁ ମାନେ ଦେଖନ୍ତୁ ଘରେ ରହିକି ଏମତି ରଜ ପାଳିବ ଆଉ କଣ୍ ବଜାର୍ ଟାଉନ୍ ଜାଗାରେ ସେମତି ରଜ ପାଳିବ କି?
ହଁ ହଁ ହର୍ଷ୍ଟ୍ ହଁ ହଁ ହଁ। ହଷ୍ଟେଲରେ ରହୁଛନ୍ତି ଆପଣ?
ନାଇଁ ହଷ୍ଟେଲ ନୁହଁ ମୋ ମାମା ମୁଁ ରହୁଛୁ ମାନେ ରୁମ ନେଇକି।
ଆଉ ରୁମ୍ ନେଇକି ରହୁଛନ୍ତି ହଁ ହଁ। ହଁ ରୁମ୍ ନେଇକି ରହିଯିବେ ଭଲ, ଆଉ ହଷ୍ଟେଲ ରେ ଖାଇବା ପିଇବା ବି ଠିକ ନୁହଁ।
ଖାଇବା ପିଇବା ଟା ଭଲ ନୁହଁ। ସିଏ କଣ କହନି ଖାଇବାକୁ ତମ ଦେବେ ଆମେ ଆଡେ ବୁଝିଲୁ ହେଲା। ଖାଇବାକୁ ମାନେ ଦେବେ କେତେଟାରେ ନଅଟା ବେଳେ ଦେବେ ତାପରେ ଯାଇ କି ଦେବେ ଯାଇଁ କି ଦିଟା ବେଳେ।
ହଁ ହଁ।
ହେଲାନିକି ତମର? କାହା।
ହଁ ହଁ ଆଉ ଘରୁ ମାନେ ସ କଣ ଖାଇବା ଟା ହଷ୍ଟେଲ ରେ ଆପଣ ରହିଛନ୍ତି କେବେ?
ହଁ ମୁଁ ରହିଛି ମାନେ ସକାଳ ଖାଇବାଟା ଦେବେ ଆଜ୍ଞା ନଅଟା ବେଳେ। ନଅଟା ବେଳେ କିଏ ଏତେ ସମୟ ମାନେ ଅନେଇବ।
ହଁ ହଁ ନଅଟା ଏ ନଅଟା ପରେ ଆଉ ଯିଏ ଚାହିଁବେ ବି ଦଶଟାରେ ଖାଇବା ପାଇଁ ସେତେବେଳେ ସେ ଦିଅନ୍ତି ହଷ୍ଟେଲରେ?
ନାଇଁ ନାଇଁ ଦଶଟା ବେଳେ ନାହି।
ଓହୋ ଟାଇମ ରେ ଦିଅନ୍ତି ନା।
ହଁ ଟାଇମ୍ ନଅଟା ନଅଟା ହେଲେ ପୁଣି ତୁ ବାହାରିକି କଲେଜ୍ ଯିବୁ ନା ନାଇଁ।
ହଁ ହଁ ହଁ।
ଆ ଏତେ ସମୟ ଅନେଇଲା ବେଳକୁ ଆମର ଟାଇମ ହେଇ କାରଣ ଦେହ ପା ଖରାପ ରୁହେ। ସେଥି ଯୋଗୁରୁ ଆଉ ରହିବିନି କୁଆଡୁ ଆସିବ। ମୁଁ ଏଠାରେ ପ୍ଲସ୍ ଥ୍ରୀ ଯୋଉ ଗ୍ରାଜୁଏସନ୍ କରିଚି।
ଓ ଗ୍ରାଜୁଏସନ ବୋଲି ଥାର୍ଡ ଇୟର୍ ନା?
ହଁ ପ୍ଲସ୍ ଥାର୍ଡ ଇୟର୍।
ଅ, ସରିଗଲେ କଣ କରିବେ?
ଓଃ, ସରିଗଲା ପରେ ସିଟି।
ଓ ସିଟି କରିବେ ମାନେ ଏଇ ଏ ଏରିଆ ଭିତରେ କରିବେ ନା ବାହାରେ କୋଉଠି ଯାଇଁକି? ସବୁ ଏବେ ତ ଆନ୍ଧ୍ରପ୍ରଦେଶ ପଳଉଚନ୍ତି ସି
ଆନ୍ଧ୍ରପ୍ରଦେଶ ଗଲେ ବି ଏମିତି ଠକ ମାନେ ଠକୁଚନ୍ତି। ମୁଁ କଇନି ଉ, ମାନେ ସେମାନେ ପଇସା ନେଇକି ଖାଇ ଦଉଚନ୍ତି ପଇସା ଆଉ ଦଉନାହାନ୍ତି।
ହଁ, ହଁ, ହଁ। ଆପଣ ଏଇଠି କରିବେ ନା? ହଁ।
ହଁ କେନ
ଆଉ ଆପଣଙ୍କ ମାମୁଁ ଘର ମା-ମାମୁଁ ଘର ଟା କୋଉଠି? ମାମୁଁ ଘର ମାନେ ଆପଣ
ଆ, ଆମ ମାମୁଁ ଘର ଆମେ, ପିଇ ଦଉଚି ଏଇଟା? ହେଲୋ। ମୋ ମାମୁଁ ଘର କତପୁରୁ।
ଓ କର୍ତ୍ତପୁର ହଁ ହଁ କର୍ତ୍ତପୁର ନାଁ ଟା ମୁଁ ଶୁଣିଛି। ଯାଇନି?
ତୋମ ଘର ଟା କୋଉଟି କୁହନି କେନ୍ଦ୍ରାପଡ଼ା ନା?
ଆମର କେନ୍ଦ୍ରାପଡା ହଁ, ହଁ।
ଆଜ୍ଞା ହଁ। ତୋମ ଘର ଟା କୋଉଠି କହିଲେ? ହଁ କେନ୍ଦ୍ରାପଡା ହେଲେ ତ ଜାଣିଥିବ କତାପୁର ଜାଣିନ? ରମାପୁରୁ କ ତାପୁରୁ, ଏମତି ବାଲଚନପୁରୁ
ଶୁଣିଚି ସେଟା। ଆଉ ବାଲଚନ୍ଦ୍ରପୁର ବି ଜାଣିଚି ଏଇ ଯୋଉ ଏପଟରେ ବାଲଚନ୍ଦ୍ରପୁର ଅଛି।
ହଁ ଆମର ସେହି ଗୋଟେ ବାଲଚନପୁରୁ।
ଓ, ହଁ, ହଁ।
ଏଇପଟେ ବାଲନପୁରୁ, ଉଦୟଗିରି, ରତ୍ନଗିରି।
ହଁ, ହଁ, ହଁ, ହଁ, ହଁ, ହଁ।
ସେଇ କଥା ବୁଝିକି ଲାଇନ୍ ଗୋଟେ ପଟେ ହଉଛି ଧର୍ମଶାଳା ଲାଇନ୍।
ଓହୋ।
ଜାର୍କା ଜାଣିନ ଜାର୍କା ଧର୍ମ
ହଁ, ହଁ, ହଁ ଜାଣିଛି ହଁ, ହଁ, ହଁ ଆଉ ଆପଣ ରାଚୁ ରତ୍ନଗିରି ଜାଣିଚନ୍ତି ନା?
ହ୍ୟାଲୋ, କେବେ ଆସିଛନ୍ତି, ରତ୍ନଗିରି ଆସିଛନ୍ତି କେବେ?
କେଇ ଜଣ ତୋମର? ଯୋ ରତ୍ନଗିରି ମୁଁ କେବେ ଯାଇନି, କିନ୍ତୁ ଆମ ଘର ପା ହେଇଗଲା
ହଁ, ହଁ ରତ୍ନଗିରି ସବୁ ଆସନ୍ତି ମୁଁ ମାନେ ମୁଁ ଯୋଉ ଅଛି। ପାହାଡ ପୁରା ହଁ ସବୁ ଅଛି ପୁରାଣ ପୁଅ ପୁ
ପୁଣି
ହଁ ହଁ। ହଁ ହଁ, ମୁଁ ଜାଣିଛି ପାହାଡ ଉପରେ ତ ହୁଏ।
ହଁ ସେଇଟା ସେଇଠି ବି ଆମେ ଯାଉ।
ଓହୋ ପାହାଡ ଉପରୁ ଆପଣ ଦିନରେ ଆସନ୍ତି ନା ରାତିରେ ଆସନ୍ତି ବୁଲିବାକୁ?
ଦିନରେ ରାତିରେ ରାତିରେ ବି ଯାଇଛି କେତେ ଥର କିନ୍ତୁ ପ୍ରାଏ ଟାଇମ୍ ଦିନ ବେଳା ଯାଉ। ମାନେ ସେତେ ବେଳେ ପଳାନ୍ତୁ ଆସିଲା ବେଳକୁ ସାତଟା ଆଠଟା ହେଇଯାଏ ଆଉ।
ହଁ ହଁ ହଁ ହଁ ଟିକେ ବୁଲିବା କଥା ଆଉ ନ ବୁଲିଲ ମାଇଣ୍ଡ ଟା ଫ୍ରି ହବ କେମିତି।
ଆମର ତ ଓଳାଶୁଣୀ ମେଳଣ ଏଇ ଏଇ ଯୋଉ ହୁଏ ଜାନୁଆରୀ ମାସରେ।
ହଁ ହଁ।
ଜାନୁଆରୀ ମାସଟା ଏମିତି ମେଲାଣ ହୁଏ ନା କି?
ନା ଓଳାଶୁଣି ମେଳା ସେ ମାନେ ଶୁଣିଛି ସମସ୍ତେ ଯାଆନ୍ତି ମୁଁ କେବେ ଯାଇନି ଓଳାଶୁନୀ ମେଳା। ମାନେ ସେ ଜାଗା ଦେଇକି ଯାଏ ପାହାଡ ଉପରେ ହୁଏ। କେବେ ସେ ଜାଗାକୁ ମୁଁ ଯାଇନି।
ପଳା ଶୁଣି ମେଳା ଯାଇଛି। ତାପରେ ଓଳା ଶଣି ତାଙ୍କ ମାନେ ଆହୁରି ସିଆଡକୁ ଆଉ ଗୋଟେ କଣ ଅଛି ଯୋଉ ସେଟା କି ଠାକୁର ସେଠି ଶୁଖୁଆ ଭୋଗ ହୁଅନ୍ତି।
ଓ ଶୁଖୁଆ ଭୋଗ ହଅନ୍ତି?
ହଁ ସେଟା ଆଉ ଗୋଟେ କି ଠାକୁର ମୋର ମନେ ନାହିଁ କି ସେଇଠିକି ପାହାଡ କୁ ହଁ। ସେଠି ଶୁଖୁଆ ହୋଗ ହୁଏ।
ହଁ ଆପଣ ପାହାଡ ଉପରୁ ଚାଲି ଚାଲି ଯାଆନ୍ତି ନା? ଆପଣ ଫ୍ୟାମିଲି ସାଙ୍ଗରେ ଯାଆନ୍ତି ନା ଏମ
ହଁ ହଁ ହଁ। ଏଇ ଫ୍ୟାମିଲି ସାଙ୍ଗରେ ଯାଏ। ଆଉ ତମେ ଯାଉ କଣ କହିଲ ଆଉ
ହଁ ହଁ, ହଁ ହଁ ହଁ କର ପଛରେ କଥା ହବା ହେଲା।